ହାଲୋ।
ହାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର ମୋ କଥା ଶୁଣି ପାରୁଛନ୍ତି। ହାଲୋ ମୋ କଥା ଶୁଣିପାରୁଛନ୍ତି। ହାଲୋ। ହାଲୋ ହାଲୋ ମୋ କଥା ଶୁଣିପାରୁଛନ୍ତି।
ଏବେ ଶୁଣାଗଲା।
ହାଲୋ। ହଁ ହଁ ଆପଣଙ୍କ ଶୁଣି ଆପଣ ଶୁଣିପାରୁଛନ୍ତି ମୋ କଥା।
ଆଜ୍ଞା ଆଜ୍ଞା ଏବେ ମ୍ୟାଡ଼ାମ ଶୁଣାଗଲା।
ଛା ହଁ ମୁଁ ତ ଏବେ ଶୋଇଛି।
ଶୋଇଛନ୍ତି।
ହଁ। ଆପଣ।
ଏ ବସଥିଲି।
ଆଛା କାମ ସରିଗଲାଣି।
ହଁ କାମ ସରିଗଲାଣି। ଆଉ ହାଲୋ।
ହାଲୋ।
ଆଜ୍ଞା। ଆଉ କଣ କଣ ଖାଇଲେ ଆଜି? ଆଜି ଭାତ, ଡାଲମା, ଛଞ୍ଚିଣା ଗୋଟା ଭଜା, ପୋଟଳ ଗୋଟା ଭଜା ପାମ୍ପଡ଼।
ଛଞ୍ଚିଣା ମାନେ?
ଛଞ୍ଚିଦ୍ରା।
ଛଚିନ୍ଦ୍ରା ଆଚ୍ଛା ଆଚ୍ଛା ଛଚିନ୍ଦ୍ରା ହଁ ଜାଣିଛି।
ଆପଣ କଣ ଖାଇଲେ?
ମୁଁ ତ ଖାଇଛି ଭାତ ସନ୍ତୁଳା ଆଳୁ ଭର୍ତା।
ସନ୍ତୁଲା ଆଳୁଭର୍ତ୍ତା।
ହୁଁ।
ଆଉ ବର୍ଷା ସେଆଡେ ହଉଛି ନା?
ହଁ ବର୍ଷା ହୋଉଛି ସେଥିପାଇଁ ତ ଏତେ ଅସୁବିଧା ହୋଉଛି।
ନେଟ୍‌ୱାର୍କ ଇସୁ ରହୁଛି।
ଏବେ ବର୍ଷା ହୋଉନି। ହଁ ସ ତିନି ଦିନି ହେଲାଣି ପୁରା ବର୍ଷା ଲାଗିି ରହିଥିଲା ଏବେ ଟିକେ ଛାଡିଛି।
ହଁ।
ଆପଣଙ୍କ ଆଡେ ବର୍ଷା ହୋଉଛି?
ନାଇଁ ଏବେ ଟିକେ କମ୍ ଛାଡିଛି ବାରଟା ବେଳୁ ଛାଡ଼ିଛି। ଆଉ କଣ ଖବର ଆଜ୍ଞା? ଆପଣ କୋଉଠୁ କହୁଥିଲେ?
କହୁଛନ୍ତି?
ଉଁ ହୁଁ।
ଯାଜପୁର।
ବାସ ସେମ୍।
ହଁ ଆପଣଙ୍କର?
ସେମ୍।
ଆଛା ଆଉ ଦେହ କେମିତି ଅଛି?
ଦେହ ଭଲ ଥଣ୍ଡା ଟିକେ ଟିକେ ହଉଛି ବର୍ଷା ସିଜିନି ଚେଞ୍ଜ ହୋଉଛି ତ ଥଣ୍ଡା ଟିକେ ଟିକେ ଲାଗୁଛି ଆଉ।
ଆପଣଙ୍କୁ ଥଣ୍ଡା ହେଇଛି କି ଆପଣଙ୍କ କଥାରୁ ସେମିତି ଲାଗୁଛି କି ଆପଣଙ୍କୁ ଥଣ୍ଡା ହେଇଛି।
ହଁ ଥଣ୍ଡା ଟିକେ ଅଛି।
କାଢା-କାଢା କରିକି ପିଅନ୍ତୁ ଥଣ୍ଡା
ଆଜ୍ଞା ହଁ-ହଁ-ହଁ କାଢା କରିକି ପିଇବା।
ଗରମ ପାଣିରେ ଗୋଲମରିଚ, ଗୁଜୁରାତି ଆଉ-ଆଉ କଣ ପଡେ ଚାହା ପତି।
ହଁ-ହଁ।
ନା କଣ ପଡେ?
ଉଁ-ହୁଁ-ହୁଁ ଜାଣିିନା?
ନା।
କାଢା ପିଇଚ କେବେ?
ହଁ ପିଇଚି ତୁଳସୀ ପତ୍ର ନା-ନା-ଆ ତୁଳସୀ ପତ୍ର, ତେଜ ପତ୍ର। ଗୁଜୁରାତି ଆଉ ଗୋଲମରିଚ।
ହୁଁ।
ଆଉ ମହୁ ନା ମହୁ ପଡେନି?
ହଁ। ଅଦା, ଲବଙ୍ଗ।
ହଁ-ହଁ। ଲବଙ୍ଗ ଯୋଉଟା ଛୋଟଟେ। ହଁ ସେତେବେଳେ କରୋନାର ଭୟ ଥିଲା ତ ସେଥିପାଇଁ।
ଉହୁଁ।
କାଢ଼ା ପିଇଲେ ଥଣ୍ଡା ଭଲ ହେଇଯାଏ ନା?
ହଁ। ଆପଣ ପିଇବେ ଏବେ, ଥଣ୍ଡା ଯଦି ନେକ୍ସଟ୍ ଟାଇମ୍ ଧରିବ କାଢ଼ା ପିଇଦେବେ।
ହଁ-ହଁ ଘରେ ଥିଲେ ବନେଇକି ଦିଅନ୍ତି ଘରେ ପିଇ ଦିଏ।
ଏବେ କୋଉଠି ଅଛନ୍ତି?
ନାଇଁ ମୁଁ ବାହାରେ ରହୁଚି।
ବାହାରେ ଜବ୍
ହଁ-ହଁ-ହଁ। ମତେ ଆସେନି କେମିତି ବନାନ୍ତି, ସେଥିପାଇଁ ଅଧା କହିପାଇଲି ଅଧା ଆସିଲାନି।
ଆଚ୍ଛା।
ଆଉ ଏବେ ସନ୍ଧ୍ୟାବେଳେ କଣ ଖାଇଛନ୍ତି ନା ଖାଇନାହାନ୍ତି? ମୁଁ କହିଲି ସନ୍ଧ୍ୟାବେଳେ ଏବେ କିଛି ଖାଇଛନ୍ତି ନା ଖାଇନାହାନ୍ତି?
ନା ସନ୍ଧ୍ୟାବେଳେ କିଛି ଖାଇନି ସନ୍ଧ୍ୟା ଟାଇମ୍ ହେଇଗଲାଣି ଆଉ ସନ୍ଧ୍ୟା କିଛି ଖାଇନି।
ଆପଣ ବିବାହିତା?
ହଁ। ଆଉ କଣ ଖବର?
ଖବର ଏଇଭଳିଆ ପାଗରେ ଖବର ତ ବହୁତ ଭଲ, ହେଲେ ବାହାରକୁ ଯାଇହଉନି।
ହୁଁ-ହୁଁ-ହୁଁ ରୁମ୍ ଭିତରେ ବୋରିଂ ନା?
ହଁ। ପବନ୍ ଟିକେ ଦେଲେ ଭଲ୍ ଲାଗିବ।
ଆଉ ଆପଣଙ୍କୁ ବୁଲାବୁଲି କରିବାକୁ ଭଲ ଲାଗେ?
ହଁ ମତେ ତ ବହୁତ୍ ପସନ୍ଦ ବୁଲାବୁଲି କରିବା ପାଇଁ।
ସାର୍ ବୁଲଉଥିବେ ଆପଣଙ୍କୁ ନାଇଁ?
ମୁଁ କହିଲି ସାର୍ ବୁଲଉଥିବେ ଆପଣଙ୍କୁ ଆଉ?
ତା ବୁଲୁ ତାପରେ ମ୍ୟାରେଜ୍
ଆଚ୍ଛା ହଁ ମତେ ତ ବୁଲିବାକୁ ମତେ ବୁଲିବାକୁ ବହୁତ ପସନ୍ଦ ହେଲେ ବୁଲିବା ପାଇଁ କି ଲୋକ ନାହାନ୍ତି।
ହଁ ଏକା ସିଙ୍ଗିଲ?
ହଁ
ସେଇ ଫ୍ରେଣ୍ଡ ମାନେ ସେ ବି ସବୁ ବୁଲି ପଳାନ୍ତୁ।
ହଁ ସେମିତି ବେଳେ ବେଳେ ବୁଲୁ ଆଉ।
ହଁ ହ
ଆପଣଙ୍କ ମ୍ୟାରେଜ କେତେ ବର୍ଷ ହେଲାଣି?
ସେ ଦୁଇ ବର୍ଷ ହବ।
ଯାଉ କୋଉ ଯାଉରେ
ଜବ ଆ ନାଇଁ ଏମିତି ପ୍ରାଇଭେଟ କମ୍ପାନୀରେ ଜବ୍ ଅଛି ଆଉ।
ହଁ ହ।
ମ୍ୟାରେଜ ପୂର୍ବରୁ ଖୁସି ଥିଲେ ନା ମ୍ୟାରେଜ ପରେ ଖୁସି ଅଛନ୍ତି?
ଭଲ କୋସଚୀନ ଟେ କଲୁ।
କୁହ କୁହ ମୁଁ ବି ଟିକେ ଜାଣେ ଆଗକୁ କେମିତି ରହିବି।
ଏଇଟା ମତେ ପଚେ ଆଉ ସମସ୍ତଙ୍କୁ ପଚାରିବନି ସେ କଣ କଣ ଆନ୍ସର
ହଁ
ବାହାଘର ପୂର୍ବରୁ ଭଲ ଥିଲେ।
ବାସ୍ ବାସ୍ ଯେତେ ଯାହେଲେ
ଙ୍କ ପୂର୍ବରୁ ହଁ ଆପଣଙ୍କ ପୂର୍ବରୁ ଆଉ ଜଣଙ୍କ ସହିତ କଥା ହେଇଥିଲି ଆପଣଙ୍କୁ କଲ କରିବା ପୂର୍ବରୁ ଆଉ ଜଣଙ୍କ ସହିତ କଥା ହେଇଥିଲି ତାଙ୍କରଶ ବର୍ଷ ହେଇଗଲାଣି ମ୍ୟାରେଜ ତାଙ୍କର ଲଭ ମ୍ୟାରେଜ ଥିଲା ତ ତାଙ୍କୁ ଯେତେବେଳେ ପଚାରି ଚାଲି କେବେ ଖୁସିରେ ଥିଲେ ଏବେ ନା ପୂର୍ବରୁ କହିଲେ ନା ଆଗରୁ ଭଲ ଥିଲି। ଆଉ ଦଶ ବର୍ଷ ପୂର୍ବରୁ ଯେତେବେଳେ ମ୍ୟାରେଜ କରିନଥିଲି। ଲୁଚାଛୁପା ପ୍ରେମ ଥିଲା ଆଉ ଦେଖ ଦେଖା ଯ ବି ସେଇଭଳିଆ ହଉଥିଲା ଏବେ ପାଖରେ ରହିକି କିଛି ନାହିଁ କି କିଛି ନାହିଁ ଘରର ଅସୁବିଧାରେ କିଛି ସେ ଖୁସି ବି ଆଉ ନାହିଁ।
ଓହୋ ହଉ କଣ ଭଲ ଅ
ଆପଣଙ୍କର ଏଥିରେ ମତ କଣ?
ମତେ ଭଲ ଆଉ। ହଁ ଭଲ। ଆଉ କଣ?
ଆଉ କଣ କହିବା କିଛି କୁହନ୍ତୁ ଯୋଉଟା କି ହଁ ମୁଁ କହିଲି ଏମିତି କିଛି କୁହନ୍ତୁ ଯୋଉଟା କି ଶୁଣିକି ମୁଁ ଆଗକୁ ବାହାରିଲା ପରେ ମୋର କାମରେ ଆସିବ।
କେତେ ବର୍ଷ ପରେ ଆଉ ମ୍ୟାରେଜ ହବ?
ଆଉ ଦୁଇ ବର୍ଷ ପରେ।
ଦୁଇ ବର୍ଷ ପରେ। ଏବେଠାରୁ କାଇଁ ଟେନସନ ନେବେ?
ଟେନସନ ନୁହଁ ଏଇ ସବୁ ବିଷୟରେ ହଁ ବୁଝିଗଲି ବୁଝିଗଲି।
ୱେଟ କର। ଆଉ ରାତିରେ କଣ ହବ ଖାଇବା?
ନା ଏକା ତ ରୋଷେଇ କରୁଛି ଏକା ବେଳେ ଦିନରେ ରୋଷେଇ କରିଦେଇଚି ଯାହାବି ରୋଷେଇ କରିଥିଲି ରାତିରେ ଅଛି ତାକୁ ଗରମ କରିକି ପୁଣି ଖାଇବି।
ସନ୍ତୁଳା ଥଣ୍ଡା ହେଇଯିବନି?
ହୁଁ ଗରମ କରିକି ଖାଇବି। ନା ଗୋଟେ ଥର ପାଇଁ ମୁଁ ଏକା ରୋଷେଇ କରୁଛି ନା। ଆଉ ଏତେ ଥର କିଏ ରୋଷେଇ କରିବ। ହଁ ହଁ ରୁଟି କରିବି ଖାଲି ସନ୍ତୁଳା ଅଛି ଗରମ କରିକି ଖାଇବି ଆଉ।
ହଁ।
କଣ କରିବା ଝିଅ ପିଲା ନା ଆମେ ସବୁ ମେନେଜ କରିକି ଖାଇ ପିଇ ଦେଇକି ବସି ପଡିବୁ। ପାଖରେ ଯଦି ଘର ଲୋକ କିଏ ପୁଅ ପିଲା ଥିବେ ସେଇଠି ସରିଗଲା।
ତିନି ଚାରି ପ୍ରକାର ତରକାରୀ ଦରକାର ତାଙ୍କୁ ଖାଇବା ପାଇଁ।
ହଁ।
ଆମେ ଏକୁଟିଆ ଆଳୁସିଜା ହେଲେ ବି ଆମେ ଖାଇଦବା।
ହଁ ସେଟା ତ ସତ କଥା।
ଘରେ ଯେତେବେଳେ କେହି ନଥିବେ ଆପଣ କଣ କିଛି କରୁଥିବେ ସେମିତି କିଛି ଭେରାଇଟି?
ନା ନା ଖାଲି କେମିତି ଗୋଟେ ପ୍ରକାର ହେଲେ ଖାଇଦେଲେ ଯାଏ ଆଉ।
ହଁ।
ଠିକ ଅଛି।
ହଉ।
ଆଜ୍ଞା ଧନ୍ୟବାଦ।